ହାଲୋ
ହଁ ଆପଣ କଣ କରୁଛନ୍ତି?
ଆ ମୁଁ ଏଇ କିଛି ନାଇଁ ଏଇ ବସିଚି ଆପଣଙ୍କ କଥା ଭାବୁଥିଲି ଆ ଆପଣଙ୍କୁ ଭାବୁଥିଲି ଆଜି ଆପଣଙ୍କୁ ସହିତ ଟିକେ କଥା ହେଇକି ପଚାରିଥାନ୍ତି କି ଏଇ ଖରା ଦିନରେ ମାନେ ଗ୍ରୀଷ୍ମ ଋତୁ ଏବେ ଯୋଉ ଖରା ହୋଉଚି ମାନେ ସବୁବର୍ଷ ର୍ଷର ଖରାଠୁ ଏଇ ବର୍ଷର ଖରା ଟିକେ ବୋହୁତ ଅଧିକ ତ ମୁଁ ପଚାରୁିଥିଲି କି ଆପଣଙ୍କୁ ଖରାଦିନେ କଣ କଣ ସବୁ କରିବାକୁ ଭଲ ଲାଗେ ଯେମତି କିି କୋଉ ଡ୍ରେସ ପିନ୍ଧିବାକୁ ଭଲ ଲାଗେ କଣ ଖାଇବାକୁ ଭଲ ଲାଗେ କୋଉ ଜାଗାକୁ ସବୁ ବୁଲିବାକୁ ଯିବାକୁ ଭଲ ଲାଗ ଗେ ସେଇ ବିଷୟରେ ଟିକେ ପଚାରୁଥିଲି ଟିକେ କହିଲେ।
ଆପଣଙ୍କର ଯଦି ମୋ ସହିତ କଥା ହବାର ଇଚ୍ଛା ଥିଲା ଆପଣ ତ କାଇଁ କଲ କଲେନି। ମୁଁ ତ ଏପଟୁ ଅଳି କଲ୍ କରିଚୁ ହୋଉ ଛାଡ ସେ କଥା ଏଇ ଖରା ଦିନରେ ଯୋଉ ଗରମ ହୋଉଛି ସେଇଥିପାଇଁ ତ ସବୁଠୁ କମ୍ଫର୍ଟେବଲ ଯୋଉ ଜିନିଷ ଟା ପିନ୍ଧିବା ମୋ ପାଇଁ ନାଇଟି ସତ କଥା ମୁଁ କୋହୁଚି ମୁଁ ମୋ ଦିଦି ଆଉ ମାମାଙ୍କର ତ ନାଇଟି ହିଁ ପିନ୍ଧିକି ରହିଯାଏ ମାନେ ଏତେ ଭଲ ଲାଗେ ସେଇଟା ସେ ଯେତେ ଯାହାହେଲେ ବି ଖରା ଦିନ ପାଇଁ ସେଇଟା ସବୁଠୁ ଭଲ ଖାଇବା ବିତ ମତେ ସବୁବେଳେ ବୋହୁତ ଭଲ ଲାଗେ ଆମ୍ବ ଖରାଦିନ ମାନେ ମୁଁ ଆମ୍ବ ଦିନକୁ ଦିଟା ଖାଇଥିବି ଖରାବେଳ ଖାଇବାରେ ଗୋଟେ ଆଉ ରାତି ଖାଇବାରେ ଗୋଟେ ଆମ୍ବଟା ମୋର ନିଶ୍ଚିନ୍ତ ଭାବରେ ଖିଆ ହେଇଥିବ ତାପରେ ତରଭୁଜ। ତରଭୁଜ ଅବଶ୍ୟ ଆମର ଏଇ ଦି ସପ୍ତାହ ହବ କି ସପ୍ତାହେ ଖଣ୍ଡେ ହବ ଆଉ ଖିଆ ହେଇନି ନହେଲେ ଆମର ତରଭୁଜ ବି ଖିଆହୁଏ।
ଶୁଣନ୍ତୁ ଆ ମୁଁ କୋହୁଚି ଆପଣ ମତେ ଏବେ କଣ କହିଲେ ମୋର ମନେ ପଡୁଥିଲା ବୋଲି ଆପଣଙ୍କ ଆଡୁ ଆପଣ ମୋ ସହିତ କଥା ହେବା ପାଇଁ ଚାହିଁଲେ ନା ଏଇଟା ବି ହୋଉଚି ଗୋଟେ କନେକ୍ସନ କହିଲେ ଚଳେ ଯେମତି କିି ମାନେ ମାନେ ମୋ କଥା ଆପଣଙ୍କୁ ମନେ ପଡିଲେ ଯୋଉ କୁହ ନ୍ତିନି ଏ ଯୋଉ ତାଳକୁ ଉଠେ ପାଣି ପିଅବା ପାଇଁ କୁହନ୍ତିନି ଯୋଉ ସେଇଟା କଣ ପାଇଁ କୁହନ୍ତି କି କିଏ ଗୋଟେ ମନେ ପକେଇଲା ସ୍ ସେମି ତି ମାନେ ମୋର ଆପଣଙ୍କୁ ମନେ ପକୋଉଥିଲି ବୋଲି ଆପଣଙ୍କୁ ଲାଗିଲା ସେଥିପାଇଁ ସେଇଥିପାଇଁ ତ ଆ ଆପଣ ମତେ କଲ କଲେ ନିଜ ଆଡୁ ବୁଝିଗଲେ ତ ଆଉ ହୋଉଚି ଯୋଉ କହିଲେ ନାଇଟି ସେଇଟା ତ ମୁଁ ପୁରା ମାନେ ମତେ ବି ଆଜିିକାଲି ମାନେ ଆଉ ଛୋଟ ପ୍ୟାଣ୍ଟ୍ ଆଉ ସାର୍ଟ୍ ଯୋଉ ହାତ ଗୋଟା ସାର୍ଟ ମୁଁ ପିନ୍ଧେ ଆଗରୁ ତାଠୁ ଭଲ ଲାଗୁଚି ନାଇଟି ତ ସେଇ ସେଟା ମତେ ପିନ୍ଧିବାକୁ ଭଲ ଲାଗେ ଆଉ ଆମ୍ବ ଯୋଉ କହିଲେ ଦେଖନ୍ତୁ ଆପଣଙ୍କୁ ଆମ୍ବ ଭଲ ଲାଗେ ବୋଲି ମୁଁ ଜାଣିଥିଲି ଆପଣଙ୍କ ଘରେ ସମସ୍ ସ୍ତେ କୁହନ୍ତି କି ଆମ ଘରକୁ ଆ
ଫୋନରେ ହୋଉନି ତ ଖୋଲେନି ହଁ କୁହନ୍ତୁ ଏବେ।
ଆଛା ଓହୋ ଚାର୍ଜଟା ଆପଣ ଯୋଉ କହିଲେ ଏଇ ଫୋନରେ ଆପଣଙ୍କର ଫୋନରେ ଚାର୍ଜ ହୋଉନି?
ନାଇଁ ଆଉ ଗୋଟେ ଫୋନରେ ତାର ବି ସୁଇଚଟା ବି ଅଫ ହେଇକି ଥିଲା ଫୁଣି ଖୋଲି ଦେଲାରୁ ଫୁଣି ସେ ଅଫ ହୋଉନି ମୁଁ କଣ କରିବି କହିଲେ ସହଜେ ତ ଚାର୍ଜ ହୋଉନି ଫୋନରେ।
ହଁ ବୁଝିଗଲି ବୁଝିଗଲି ଫୋନରେ କାମ କରିବା ପାଇଁ ତ ଚାର୍ଜ ନିହାତି ଦରକାର ଯେତେ ଯାହା ହେଲେ ବି ସିଏ ଗୋଟେ ଇଲେକ୍ଟ୍ରୋନିକ ଜିନିଷ ତ ସେଥିପାଇଁ ତ ଦରକାର ହୋଉ ଛାଡ଼ନ୍ତୁ ଆପଣ ଆମର ଖାଇବା ପିଇବା କଥାରେ ଥିଲା ଆମ୍ବ ଯୋଉ ଆପଣ ମୁଁ ଜାଣିଚି ଆ ଆପଣ ଆମ୍ବ ଖାଇବାକୁ ବୋହୁତ ଭଲ ପାଆନ୍ତି ଯେମିତି କିି ଆପଣଙ୍କ ଘରକୁ ଯିଏ ବି ଆମ୍ବ ଦେଲେ ଆପଣ ହିଁ ସବୁ ଆମ୍ବ ହିଁ ଖାଇଦିଅନ୍ତି ମୁଁ ଜାଣିଛି ଭାତ ମାନେ ପଖାଳ ଭାତ ହୋଉ ସକାଳ ବ୍ରେକଫାଷ୍ଟ୍ ହୋଉ ଖରାବେଳ ଖାଇବା ହୋଉ ରାତି ଖାଇବା ହୋଉ ସବୁବେଳେ ଆପଣ ଆମ୍ବ ଖାଇବାକୁ ଭଲ ପାଆନ୍ତି ବୋଲି ମୁଁ ଜାଣିଚି ଆଉ ମୁଁ ବି ସେମିତି ମତେ ଏଁ ଡାଇରେକ୍ଟ ଆମ୍ବ ଭଲ ଲାଗେନି କିନ୍ତୁ ଆମ୍ବ ମାନେ ଆମ୍ବ ଡାଇରେକ୍ଟ୍ ମତେ ଭଲ ଲାଗେନି କିନ୍ତୁ ଆମ୍ବର ରସ କରି ଦେଲେ ମୁଁ ଖାଇପାରିବି ଆମ୍ବର ଆଇସ୍କ୍ରିମ୍ କରିକି ଦେଲେ ମତେ ଏଇସବୁ ଜିନିଷ ଭଲ ଲାଗେ ଜାଣିଚନ୍ତି ଆଉ ଗୋଟେ ନୂଆ କଣ ଜାଣଚନ୍ତି ଗୋଟେ ଆମ ସାମ୍ନା ଘର ସାମ୍ନାରେ ଜଣେ ଆଣ୍ଟି ଅଛନ୍ତି। ସିଏ କଣ କରୁଚଚନ୍ତି ନା ଆ ହୋଉଚି ଆମ୍ବ ବାଲା କେକ୍ ବନୋଉଚନ୍ତି ବୁଝି ହେଲେ କି ନାଇଁ ଆମ୍ବ ବାଲା କେକ୍ କେମତି ବନୋଉଚନ୍ତି କହିଲେ ମାନେ ଏଁ କେକ୍ ବନେଇ ଦୋଉଚନ୍ତି ମାନେ ଯେମତି ଫ୍ରୁଟ୍ କେକ୍ ସବୁ ବାହାରେ ବିକା ହୁଏ ମାନେ କେକ୍ ବନା ହେଇଥିବ ଉପରେ ଫ୍ରୁଟସ୍ ଗୁଡାକୁ କାଟିକି ସାଇଜ କରିକି ରଖା ହେଇଥିବ ସିଏ ବି ସେମିତି ଗୋଟେ ଅଛି ଚାମଚ ଭଳିଆ ଆମ୍ବକୁ ଅଧାରୁ ଏମତି କାଟି କାଟିକି ଉପରେ ଭଲ ଏମତି ଷ୍ଟାର୍ ସେପ୍ ହେଲା ଗୋଲ ହେଲା ଚାରିିକଣିଆ ହେଲା ଆଉ ପ୍ରିଜିମ୍ ଭଳିଆ ହେଲା ପିରାମିଡ୍ ଭଳିଆ ହେଲା ସେଇ ଟାଇପର ସବୁ ସାଇଜର କାଟିି କି ହଉଛି ସବୁ ସେ ଆମ୍ବ ଆମ୍ବର କେକ୍ ଉପରେ ସବୁ ଥଉଛନ୍ତି ଏତେ ଦେଖିବାକୁ ଆକର୍ଷଣୀୟ ଲାଗୁଛି ଆପଣ ଦେଖିଛନ୍ତି ସେ ଫଟୋ
ଆପଣ ଗୋଟେ କଥା ଜାଣିଛନ୍ତି କି ନାଇଁ ଯେ କଲ ଲଗେଇଥିବ ସିଏ ଅଧିକ ରେସିଓରେ କଥା ହବ ଅନ୍ୟଟି କମ୍ ଆଉ ଆପଣ ଏମତି ନପ୍ ତିନି ମିନିଟ ଯାଇ କଥା ହେଇପାରିବେନି ଠିକ ଅଛି ଆଉ ମୁଁ ତ ଜାଣିନି ସେ କେମିତି କଣ ବନେଇଥିଲା କାରଣ ସିଏ ମୋ ଯେମିତି ବନେଇକି ଦେଇଥିଲେ ମତେ ବହୁତ ଦୁଃଖ ଲାଗିଲା କାରଣ ଜନ୍ମ ଦିନରେ ଯଦି ଆପଣ ଏତେ ଭଲ ସେ ନ କରିପାରିବେ ତ ସେମତି କରିବେ କାହିଁକି ହିଁ ଆଉ ମତେ ତାଙ୍କର କଲର କମ୍ବିନେସନ ଟା ବିିକ ଭଲ ଲାଗିଲାନି ଯଦି ଟିକେ ବ୍ରାଇଟ୍ କଲର ଦେଇଥାନ୍ତେ ୟେଲୋ ର ବି ଟିକେ ମିକ୍ସ ଦେଇଥାନ୍ତେ ଟିକେ ବ୍ରାଇଟ ର ତ ସେମିତି ଭଲ ଲାଗିଥାନ୍ତା ଆଉ ଗ୍ରୀନ ର ବି ସେଇଆ ତ ମୋ ଦୃଷ୍ଟିକୋଣରୁ ତ ମତେ ଏତେ ଭଲ ଲାଗିଲାନି ଆଗରୁ ବି ମୋ ମାମ ବାପାଭରୀ ମତେ ତ ଟାତ ଭଲ ଲାଗିଲାନ କି ଭଲ ହଁ ଏଇଟା କଥା କି ଟଷ୍ଟ ବହୁତ ଭଲ ହେଲେ ଦେଖା ଆମ ଉପରେ କାହିଁକି ସେମତି କରିବେ ଅଲଗା ଲୋକ ଯଦି ହେଇଥାନ୍ତେ ସେ ତ ନେଇ ବି ନଥାନ୍ତେ ଆମେ ହେଇଛୁ ବୋଲି ନେଇ ଆସିଲୁ।
ହୁଁ ବୁଝିଲି ବୁଝିଲି ଆଉ ତାଙ୍କର କୋଉ ଡିଜାଇନ ଆପଣଙ୍କୁ ଭଲ ଲାଗେ?
କିଛି ବି ଭଲ ଲାଗେନି।
ତଥାପି କିଛି ତ ଗୋଟେ ଭଲ ଲାଗୁଥିବ।
ଆପଣଙ୍କୁ ଭଲ ଲାଗୁ ସତି ସେଟା ଟା ଭଲ କଥା ମୁଁ ତ ମତେ ଥରେ କହିଲେ କିଛି ବି ଭଲ ଲାଗେନି।
ଆଚ୍ଛା ଆପଣଙ୍କ ଭାଇର ଜନ୍ମ ଦିନରେ ସେ ଯୋଉ ଏମିତି ବାଣ ଧରିଥିବାର ଗୋଟେ ଛୋଟ ପିଲାର କରିକି ଦେଇଥିଲେ ସେ ଯୋଉ କେକ୍ ଉପରେ ସେଇଟା ବି ଭଲ ଲାଗିଲାନି ଆପଣଙ୍କୁ?
ସେଇଟା ବହୁ ତିଜି ଟା ମୁଁ ଦେଇଥିଲେି ସେଥିପାଇଁ ମୋ ବାଡ଼ିରେ ବି କହିଥିଲି ହଁ ପୁରା ଇଜିଟା ହିଁ ସେମିତି କରିଦିଅ ନହେଲେ ସେ ଦେଖ ଦେଖିଛନ୍ତି ଆପଣ ସେ କେମିତି କରି ଦେଇଥିଲେ।
ହୁଁ ତାପରେ କିନ୍ତୁ ଆଉ ଗୋଟେ କେକ୍ ବନେଇଛନ୍ତି ସେଇ ଯୋଉ ସୂର୍ଯ୍ୟମୁଖୀ ଫୁଲର ବଢିଆ ହେଇଥିଲା ମାନେ ପୁରା ବଢିଆ ହେଇଥିଲା ମାନେ ଯେମିତି ସୂର୍ଯ୍ୟମୁଖୀର ବୁକେ ଫୁଲ ତୋଡାମ ଯୋଉ ସେମିତି ହିଁ ହେଇଥିଲା ଦେଖିଛନ୍ତି?
ମୁଁ ତ ନେକ୍ସଟ୍ ଥର ଭାବି ସାରିଛି ତାଙ୍କଠୁ ଜମା ଆଣିବିନି। ଯଦି ଆମରି ଉପରେ ହିଁ ଏକ୍ସପେରିମେଣ୍ଟ କରିବେ।
ହଁ ମୁଁ ବୁଝିଲି ଆପଣଙ୍କର ଆପଣ କଣ କହିବାକୁ ଚାହୁଁଛନ୍ତି ମୁଁ ବୁଝିଲି ଆଉ ଆପଣଙ୍କର ଭଉଣୀ ତାଙ୍କ ସାଙ୍ଗ ପ୍ରିୟ ସାଙ୍ଗ ବାର୍ଥଡେରେ ଯୋଉ କେକ୍ ନେଇଥିଲେ ସେଇଟାର ଡିଜାଇନ ଆପଣଙ୍କୁ ଭଲ ଲାଗିଥିଲା?
ଅଲଗା ଲୋକଙ୍କୁ ଦିଆ ହଉଛି ସେ ଭଲ ସେ ବନେଇକି ଦେବେନି ନହେଲେ କଷ୍ଟମର କମେଇଯିବେ ଆମେ ଘର ଆଗରେ ରହୁଛୁ ନା ସେଥିପାଇଁ ସେ ବୁଝି ପାରିଲେନି ଥରେ ଏମିତି ମନ କରିକି ନହେଲେ ଠିକ ଠାକ ବୁଝ
ହଁ ସେଇ ସେଇଟା ବି ଠିକ କଥା ଯେ ଆପଣ ଆପଣଙ୍କୁ ଆଉ କୋଉ ସେପ ର କେକ୍ ଭଲ ଲାଗେ କହୁନାହାନ୍ତି।
ମତେ ଯୋଉ ଦେଢଶହ ଟଙ୍କା ବାଲା କେକ୍ ମିଳେନି ମି ଅମର ରୁ ସେଇ କେକ୍ ଟା ମତେ ବହୁତ ଭଲ ଲାଗେ।
ଓହୋ ହୋ ହୋ ହଁ ବୁଝିଲି ବୁଝିଲି ସେ ଯୋଉ ଛୋଟ ଛୋଟ ପୁରା ପାପୁଲି ସାଇଜ ର ଯୋଉ କେକ୍ ଟା କିନ୍ତୁ ତାର ଉଚ୍ଚତା ଟିକେ ଅଧିକ ଯୋଉଥିପାଇଁ କି ଜଣା ପଡେନି ଏମିତି ହବନ ବୁଝିଗଲି ଆପଣ ଯାହା କହିବାକୁ ଚାହୁଁଛନ୍ତି ମୁଁ ବୁଝିଗଲି ଯେ ବୁଝିଲି ବୁଝିଲି।
ସାଇଜରେ ଫିର୍ବି କମ୍ ଥାଏ ବଟ ୱାନ୍ ଫିଫଟିକୁ ତ ଠିକ ହିଁ ଥାଏନା ନହେଲେ ଥ୍ରୀ ହଣ୍ଡ୍ରେଡ ନେଇଥିବେ ସେ ଯଦି ଟେଷ୍ଟ ହେତେ ଭଲ କରିଥିଲେ।ବୁଟ ୱାନ ଫିଫ୍ଟୀ ବାଲାଟାର ଟେଷ୍ଟ ବି ଏତେ ଭଲ ରହୁନି ଏହି ସବୁ କମ୍ପେୟାରରେ।
ହଁ ତଥାପି ଦେଢଶହ ଟଙ୍କିଆ ହିସାବରେ ତାର ଟେଷ୍ଟ ବି ଭଲ ଅଛି ହେଲେ ଆଜିକାଲିର ଯୁଗ ସମାଜ ଆଜିକାଲିର ଛୁଆ ପିଲାଙ୍କୁ ତ ଦେଖା ସୁନ୍ଦର ହିଁ ଭଲ ଲାଗୁଛି ଟେଷ୍ଟ କଣ ଅଛି ତାପରେ ବି ସମସ୍ତଙ୍କୁ ଦେଖା ସୁନ୍ଦର ହିଁ ଭଲ ଲାଗିବା କଥା କାରଣ ତ ଆଜିକାଲି ସମସ୍ତେ ସେମତି ଇଏ ନର୍ମାଲି ଦେଇ ଦଉଛନ୍ତି ନା କଣ?
ପୁରା ଠିକ କଥା କହିଲା ଆପଣ ପୁରା ଠିକ କଥା କହିଲେ ମୁଁ ଆପଣଙ୍କ ସହିତ ଜମାରୁ ବି ସହମତ ନାହିଁ।
ଆଚ୍ଛା ଆଛା ଆଉ କଣ? ଆଉ କଣ ଖବର କୁହନ୍ତୁ?
ହଁ ଆଉ ସବୁ ଖବର ଭଲ ଆମ ଘରେ ତ ଏବେ ବହୁତ ଚିଲା ଚିଲି ଚାଲିଛି।ଏବେ ଆଉ ଟିକେ ପରେ ଗୋଷ୍ଠୀ କରିକି ସମସ୍ତେ କଥାବାର୍ତ୍ତା ହେବେ ଘରେ ଚହଳ ଚାଲିବ ଏଇଟାକୁ ତାପରେ ଗୋଟେ ସ୍ଥାନ କରିଦେବେ ଯୋଉଠିକି ଧର୍ମଶାଳ କୁହନ୍ତିନି ସେଇଟା ବି କିଛି ଦିନ ପରେ ପରିଣତ ହେଇଯିବ। ଯିବ ଜୀବଜନ୍ତୁଙ୍କଠୁ ଆରମ୍ଭ କରି ଆମ କଲୋନୀରେ ଯେତିକି ଲୋକ ରହୁଛନ୍ତି କିଛି ସମୟ ପାଇଁ ସେ ନିଜ ଘର ଛାଡିକି ଆମ ଘରେ ରହିପାରିବେ ଆଉ କିଛି ସମୟ ମ ଦଶ ଘଣ୍ଟା।
ଓହୋ ହୋ ହୋ ମୁଁ ବୁଝିଲି ଆପଣଙ୍କୁ ଭଲ ଲାଗେନି ବୋଧେ ଲୋକ ଭାକ ଚଳାଚଳ ଆଉ ଆପଣଙ୍କୁ କୋଉ ଫ୍ଲେଭର ଭଲ ଲାଗେ କେକ୍?
କେକ୍ ରେ ତ ମତେ ଫ୍ଲେଭର ଯାହା ଭଲ ଲାଗେ ହେଲେ ଆପଣ ଯୋଉ କହିଲେ ଲୋକ ପାଖ କଥା ମତେ ଆକ୍ଚୁଲିରେ ଭଲ ଲାଗେନି ମୋର ଏବେ ମାଉସ ପିଙ୍କର ପୁଅ ଗୋଟେ ଆସିବ ଆରେ ସେ କଣ ଛୋଟ ଛୁଆ ଏତେ ବି ଛୋଟ ଛୁଆ ହେଇନି ଜାଣିବା କଥା ମୁଁ ତ ଏବେ ମୋର ଗୋଟେ ପାଣ୍ଡା ଟାକୁ କେମିତି କୋଉଠି ରଖିବି ସେ କଥା ଥା ଭାବୁଛି ସେ ଆସିଲା ମାନେ ସେ ପାଣ୍ଡାଟିକୁ ତିନି ହଜାର ଟଙ୍କିଆ ଦେଇକି ଅଣା ହେଇଛି ସେ ତାକୁ ମାନେ ଚିରିକି ଧୂଣା ଧୁଣା କରିଦବା ତା ଜରି ସହ ତାର ସେ ଯୋଉ ତୁଳା ଗୁଡାକୁ ବି କାଟିକି।
ତାହେଲେ ସବୁଠୁ ଭଲ ହବ। ଆପଣ ସେ ପାଣ୍ଡ ଟାକୁ ନେଇ ଦୋକାନରେ ଦେଇ ଦିଅନ୍ତୁ। ପୁଣି ସେ ଗଲା ପରେ ଦୋକାନ ନେଇଆସିବେ
କାଇହିଁ ଆପଣଙ୍କ ଇଚ୍ଛାରେ ମୁଁ କରିବି ସେ କାମ ଟାକୁ ମୋ ଇଚ୍ଛା ମୁଁ ଯେମିତି ହ ବୋଲି
ଆପଣ ଯୋଉ କହିଲେ କି ତିନି ହଜାର ା ନେଇଥିଲା ଆପଣ ବୋଧେ ଆପଣଙ୍କର ସ୍ମୃତି ଶକ୍ତି ବୋଧେ ଟିକେ କମ ଅଛି ସେ ପାଣ୍ଡ ର ଦାମ ସାଢେ ତିନି ହଜାର ଟଙ୍କା ଥିଲା।
ନା ନା ଆପଣଙ୍କର ବି ସ୍ମୃତି ଶକ୍ତି କମ ଅଛି ସେଇଟାଚ ତିନି ହଜାର ଦୁଇଶହ ଟଙ୍କା ନେଇଥିଲା।
ମାନେ ଆମ ଦି ଜଣଙ୍କୁ ବାଦାମ ଖାଇବା ଦରକାର
ହଁ ତୋ ବାଦାମ ନା କଣ କହୁଛନ୍ତି ତାହେଲେ ମୁଁ ମୋ ଭାଇ କ କହିବି ଆପଣ ସେଥିରୁ ଫାଳେ ନେଇପାରିବେ ଅଧିକ ନୁହେଁ ଆଉ ଏବେ ପାଇଁ ତ ମୁଁ ରଖୁଛି।